ହେଲୋ ନମସ୍କାର ମ୍ୟାମ୍
କଣ କରୁଥୁଲେ। ହଁ ଭଲ। ଏବେ ଟିକେ ନାଁ ସେ କାମ ଚାଲିଥିଲା। ଆ ମୋର ଯୋଉ ପୋଉ ଡ୍ରେସମାନେ ସବୁ ରଖିଥିଲେ। ନାଁ ସବୁ ଗ ଏଠାରେ ତ ସବୁ ସେଟା ଆମେ ଇଏ ଆଉ ମୁଁ ଯାଇ କି ସବୁ ଉପରେ ଉଁ ଗୋଟେ ଅଛି ନାଁ।ଆଲମିରା ତ ସେଠାରେ ସବୁ ରଖିଲୁ ଏବେକା।ଆଉ ଏବେକା ଜଷ୍ଟ ଆସିଲି ମୁଁ। ଏଠି ସବୁ ପଡ଼ିଥିବା ତା ବା ବାପା ସେ ଯୋଉ ଆମ ଯୋଉ ର ଦେଖିଥିଲୁ ଆମର ସବୁ ଶୋଇବା ଘରେ ଏନ୍ ଏମିତି ଗୋଟେ ଲାଇନ ହେଇକିରି ବାପରି ଥିଲା।ଦୁଇ ତିନ ଚାରି ଥାକ କରି ଥିଲା।
ଉଁହୁଁ।
ସେଟା ସେ ପଡି଼ଥିଲା ଆନାଜାନାରେ ଏଇଟା ହୋଉଥିଲା ଅସୁବିଧା ହୋଉଥିଲା। ତ ବାପା ହେଟା କହିଲେ‌। ଯଦି ଥିବ ଏଟା ଏମିତି ହିଁ ଥିବ ବୋଲି ଇଏ ଆସିଛନ୍ତି। ତ ସେଇ ପାଇଁ ଉପରକୁ ଗଲୁ। ଉପରେ ଗୋଟେ ଆଲମିରା ପୁର ମେଲା ଥିଲା। ସେଠାରେ ଯାହା ମୁଁ ପିନ୍ଧିବିନି। ସାଲୱାର ହୋଉ କି ଏମିତି ଟପ୍ ହଁ ନାଇଁ ଶଢୀ ନାଇଁ । ଶାଢୀ ତ ମୁଁ ଏବେ ଏ ମୁଁ ପି ପିନ୍ଧି ପାରିବି ନା ଶାଢୀ। କେବେ କେମିତି ଯୋଉ ସାାଲୱାର ମାନେ ଯୋଉ ଅଛି। ତାପରେ ବହୁତ ନୂଆ ନୂଆ ସବୁ ଡ୍ରେସ୍ ମାନେ ନାଁ ସବୁ ଉପରେ ସବୁ ରଖିଥିଲୁ ଆଉ ମୋ ଲେହେଙ୍ଗା ଥିଲା। ତାପରେ ସବୁଆଡ଼େ ତ ତ ଏବେ ତ ବର୍ଷେ ପିନ୍ଧିବିନି। ନାଁ ତ ସେଥିପାଇଁ ସେ ଉପରକ ସେଟା ରଖିଦେଲୁ। ତ ଏବେ ଜଷ୍ଟ ଆସିଲୁ। ତାପରେ ମନେ ହେଲା କି ଆପଣ କରିଥିଲେ ନାଁ ହଁ ତ ଏବେ ପ୍ରିୟପମା ତାହେଲେ କି ସନ୍ଧ୍ୟାରେ ତ ହୋଉନି। ହଁ ହଁ ହଁ ଆଉ ସ ଆଉ ସନ୍ଧ୍ୟାରେ ତ ହୋଉନି ନାଁ। ତ ଏବେ ହେଇ ଚିବ ଭାବୁଚି। ହଁ।ଓହ ହୋ ମା ଆସୁ। ହଁ କହିଚେଁ। ଆ ଆସିଲେ ଖେଲମା ଆସିଲେ ଖେଲମା ତମେ ଏବେ ଦେଖୁଥ କାଣା ଦେଖୁଚ। ଆପଣ ରନ୍ଧାବଢ଼ା ସରିଲା ନ।
କି ମାମ ଆଉ ଭଜା କରିବି ଏବେ।
ହେ ନ ସାର ରଖିଦିଅ ୱାସିଂମେସିନରେ ପକେଇ ଦିଅ କଣ କହିଲେ?
ଆଲୁ ଭଜା ଟମାଟୋ ଭଜା
ହଁ ହଁ ସେଟା ତ ଭଲ ଲାଗେ ହଁ ସେଟା ପୁରା ଦେଶୀ ଖାନା ଆଉ
କଣ କରିବୁ ଆଜି ଦି ଜଣ ଉପାସ ତ ଦି ଜଣଙ୍କ ପାଇଁ ରନ୍ଧାବଢା ହେବ
ହଁ ହଁ ହଁ ଏଇ ଇଏ ଖାଏ ନା ଝିଅ ଝିଅ ଖାଏ ନା ସବୁ ଏଇ ଯୋଉ ଉଁ ଭଜା ଭୁଜି ସବୁ
ହଁ ଖାଏ ଆଲୁ ଭଜା ଖାଏ ତାର ଫେବରେଟ
ହୁଁ ହୁଁ ଓହୋ ଆଲୁ ଭଜା ହଁ ଆଲୁ ଭଜା ତ ମତେ ବି ଭଲ ଲାଗେ ଦେଖିବେ ବେଶୀ ସବୁ ଛୁଆ ମାନଙ୍କ ନା ବେଶୀ ତା ମାନେ ଉଁ ପ୍ରିୟ ଥାଏ ଆଲୁ ଭଜ ଜା
ଆଲୁ ଭଜା ମତେ ଛୋଟ ଥିଲା ବେଳେ ନା ଆଲୁ ଭର୍ତାକୁ ବହୁତ
ହଁ ଆଲୁ ଭର୍ତା ଏବେ ବି ନା ବାପା ଆଉ ମୁଁ ଏବେ ବି ମା କୁ କହୁ କି ଡାଲି ଆଲୁ ଭର୍ତା ହେଇଗଲେ ଆମ ମର ହେଇଯିବ ବୋଲି ତମେ କେତେବେଲେ ହଁ କେ କେତେବେଲେ କେମିତି ନା ଯେ ବେଶୀ ତା ମାନେ ତରକାରୀ ଶାଗ ଏଇ ସବୁ ହେଇଯାଏ ନା ତ ତ ଆମେ ତେବେଲେ କେମତି ମା କୁ କହୁ କି ମା ଡାଲି ସବୁ ଡାଲି ନାଇଁ ଡାଲି ନାଇଁ ନାଇଁ ବେ ସିଏ ତା ମାନେ ଆଇଟମ ବହୁତ ଖାଇଦେଲେ ବିରକ୍ତି ଲାଗେ ନା ସେ ମସଲା ଜିନିଷ ତ ମା କୁ କହୁ କି ଆଜି ନର୍ମାଲ ଖାନା ଖାଇବା ଡାଲି ଶାଗ ଉଁ ଆଉ ଆଳୁ ଭର ତା ଆଉ ଲେମ୍ବୁ ଯାହା ବି ସେମିତି ଏବେ ବି ଏବେ ବି ଦିନେ କେତେ କେବେ କେବେ ଏମିତି କରୁ। ଆମେ ବାକି ଆଲୁ ଭର୍ତ୍ତା ଆମେ ହେବନି ଏ ଏଁ ପନ୍ଦର ଦିନି ନି ହେଲାଣି ଖା ଏବେ କ କରୁନୁ ଏବେ ବୁ ଆଇଟମ ମାନେ ସବୁ ହଉଛି ନା
ହଁ ପରିବା ବି ନସ
ହଁ ପରିବା ମାନେ ନା ଆମର ଯୋଉ ଆମ୍ବ ଅଛି ନା ଆ ଆମ୍ବ ନା ଆମ୍ବ ଏବେ ଫ୍ରିଜ ରେ ର ରଖିବୁ ତ ଆମର ପରିବାର ବହୁତ ହେଇଯାଉଛି ତ ଗୋଟେ ଗୋଟେ ସରିଲେ ଯାଇକି ଆମ୍ବ ଟା ଫ୍ରି ରହିବ ନହେଲେ ଆମ୍ବ ଖରାପ ହେଇଯିବ ଆପଣ ଏଇ ସନ୍ଧ୍ୟାରେ ଆସିବେ କି ନେବେ ଆମ୍ବ
ହାଏ ମ୍ୟାମ ଆଉ ପୁଣି ଦୁଇ ଚାର ଦିନ
ହଉ ଠିକ ଅଛି ହଁ ଆସନ୍ତୁ ଦୁଇ ଚାରି ଦିନ ପରେ। ବେଶୀ ରହିଲେ। ସେଇଟା ଆମେ ବି ବାପା ଆମେ ସମସ୍ତେ ତ ଖାଉଛୁ ବାପା ବି ତାଙ୍କର ମନ ହେଲେ। ଦ୍ୱିପହର ଟାଇମ ରେ ଆମେ ସମସ୍ତେ ଶୋଇଥାଉ ଇଆଡ ସିଆଡ ହେବେ ବେ ତାପରେ ପୁଣି ଆମ୍ବ କା କାଟିବେ ଆଉ ଖାଉଥିବେ।
ମ୍ୟାମ ଜାଣିଛନ୍ତି ଏଇ ଏଇ ଯୋଉ ଭର୍ତାରେ ଆଲୁ ଭର୍ତା ରେ ଟିକେ ପନିର୍ ମିଶେଇ ଦେବେ ବହୁତ ଟେଷ୍ଟ
ଆଲୁ ଭର୍ତାରେ ପନିର ହୁଁ
ଯେମିତି ଆଲୁ କୁ ଚକଟି ଦିଅନ୍ତି ନା ପନିର କି ବି ଦେବେ ଆଉ ନର୍ମାଲ ସୋର ସୋ ମିର୍ଚା ପଝି ଦେବେ ତାପରେ ଟିକେ ପିଆଜ ଦେଇଦେବେ ଆଉ ସେଥିରେ ଟିକେ ଟମାଟୋ ଦେଇ ଦେବେ ମାନେ ପନିର କୁ ଯେମିତି ଚକଟି ଦିଅନ୍ତି ଯେମତି ଭର୍ତା ପାଇଁ ଯେମତି ଚକ୍ଟ ହଁ ହଁ ଚକଟି ଦେବେ ଓଲ ପିଆଜ ଟିକେ ଟମାଟ ଦେବେ ସେଥିରେ ଟିକେ ହଳଦୀ ଗୁଣ୍ଡ ମିର୍ଚା ଗୁଣ୍ଡ ଅ ଜସ୍ଟ ଟିକେ। ଟିକେ ମାନେ ଟିକେ ମି୍ ଆର ମସଲା ମିଟ ମସଲା ଟିକେ ପକେଇଦବେ ସେ ଟିକେ ଭାଜି ହେଇଗଲା ପରେ। ଆପଣ ଆଲୁ ଆଉ-ଉ-ଉ ପନିର କୁ ଯୋଉ ଉ ଉ ଚକଟି ଥିବେ ନା ସେଟାକୁ ପକେଇଦେବେ।
ହଁ କରିବା ତ ଇ ଇ ମତେ ଇ କାଲି ଆସିଲେ ତ ମତେ କହିଲେ ପ କାଲି ଆଣିବା କରିବା ବୋଲୁଥିଲେ ଇ ବି କରନ୍ତି ଇ ବି ଏରା ପନିର ସବୁ ଆଇଟମ ମାନେ ଭଲ କରନ୍ତି ତ ଆମର ଏବେକା ଆଗରୁ ସେ ବହୁତ ପନିର ଚଙ୍ଗେଜିୀ ବୋଲିକି ମୋର ଭିଡିଓରେ ଦେଇଥିଲେ। ସେଟା କରୁଥିଲେ ଏବେକା ଦୁଇ ତିନି ଥର ହେବ ପନିର ଭର୍ତ୍ତା କରୁଛନ୍ତି।
ପନିର ଭର୍ତ୍ତା ବହୁତ ଟେଷ୍ଟ ଲାଗେ ମ ମତେ ତରକାରୀ ଅପେକ୍ଷା ତ ପନିର ଭର୍ତ୍ତା ଅପେକ୍ଷା ତରକାରୀଟା ବେଶୀ ଭଲ ଲାଗେ
ହୁଁ ହୁଁ ହୁଁ ବାକି ବାକି ଏବେ ଯୋଉ ରୁଟିରେ ଟିକେ ପନିର ଭରତ୍ତା ନା ଟିକେ ଲୁଦୁ ବୁତିଆ ସେଇଟା ଥିବ ଟିକେ ପାନି ଫାନି ହଁ ସେଟା ବି ଭଲ ଲାଗେ ହଁ ତ ସେଇଟା ହଁ ତ ସେଇ କହୁଛନ୍ତି କି ଆଣିବା ବୁଛନ୍ତି ତ ଆମେ ଆଜି ବୋଧେ ରାତିରେ ବୋଧେ କରିବୁ ପନିର
ବଢ଼ିଆ ଲାଗେ ମ୍ୟାମ
ହୁଁ ତ ଆପଣ ଯୋଉ କହୁଛନ୍ତି ନା ଆପଣ ମତେ ବୋଧେ କାଲି କହିଥିଲେ ନା ସେ ଯୋଉ ଅ କଣ କି ବନ୍ଧା କୋବି ଆଉ ପନିର ନା କହିଥିଲେ ନା କହିଥିଲେ ନା ହଁ ବନ୍ଧାକୋବି ପନିର ବି ଦିନେ କରିବା ହଁ ନାଇଁ ନାଇଁ ବନ୍ଧାକୋବି ତଙ୍ଗ ସାଙ୍ଗେ ପନିର ର କହିଥିଲେ କହିଁକ କାଲି ନା ନା ନା ବନ୍ଧାକୋବି ଆଉ ପନିର ମିଶେଇକି ହଁ ମତେ କିଏ ଗୋଟେ କହୁଥିଲେ। ଆଛ ଅଛା ହଁ ଆଉ ଜଣେ ମତେ କହିଥିଲି ବନ୍ଧାକୁ ବି ଯୋଉ ହଁ ହଁ ହଁ ମନେ ପଡିଲା ଆଉ ଜଣେ କହିଥିଲେ ସେଟା କଣ କହିଲି କୁହନ୍ତୁ ସେେ ବନ୍ଧା କୋବି କୁ ପୁରା ଭାଜିଦବା ଟିକେ ଟିକେ କଥା ଲିଲ ତାପରେ ସେ ପନିର ଏଇ ଯା ପନିର କ ତା ମାନେ ପନିର କୁ ବି ସେଇ ଭର୍ତା ଟାଇପ ର କରିଦବା ସେଟା ଗୁଣ୍ଡ ଗୁଣ୍ଡ କରିଦବା ତା ତାପରେ ଟିକେ ସେ ବନ୍ଧାକୁ ବି ଟିକେ ଫ୍ରାଏ ହେଇସାରିଲା ପରେ ଭାଜି ହେଇସାରିଲ ଲା ଲାଲ ଲା ଲଲ ଦିଶିଲେ ତାପରେ ଆମେ ସେଥିରେ ଯାହାବ ମସଲା ସବୁ ଯାହାବ ଦିଆ ହୁଏ। ପ୍ରଥମେ ଦେଇଦବା ତାପରେ ସେ ତରକାରୀ ଯୋଉ ଭଜା କରାହୁୁଏ ସେଟା ସେମିତି କରିଦବା ବୋଇଲେ ପନିର ଆଉ ଆଉ ବନ୍ଧାକୋବି ସେମିତି ମିଶେଇକି କରାହୁଏ ସେି ମତେ କହିଲେ କି ବହୁତ ଭଲ ଲାଗେ କହିଲି ଥରେ କରି ଦେଖିବି ବହୁତ ଭଲ ଲାଗ ବୋଲି ତ ମୁଁ ତମ ଭାବୁଥିଲି କି ଆପଣ କହିଛନ୍ତି ବୋଲି ସିଏ ପରି କରନ୍ତି ପ ସେଇଟା କରନ୍ତି ଭଲ ଲାଗେ। ବନ୍ଧାକୋବି ଆଉ ପନିର କ ମିଶେଇକି ଏମିତି ସନ୍ତୁଳା ଟାଇପ ର କରନ୍ତି।
ଅଛେ ମ୍ୟାମ୍ ବହୁତ୍ କିଛି ଜିନିଷ ଅଛି ଆମେ। ଥରେ ଟ୍ରାଏ କଲେ ଜାଣିପାରିବା।
ହଁ। ଆଉ ସବୁ ନୂଆ ନୂଆ। ନୂଆ ନୂ କିଛି କିଛି ତା ମାନେ। କରିଲେ ବି ଆଉ
ଏଇ ବିହାରୀ ମାନେ ନା ଏଇ ଯୋଉ କଚା ଆମ୍ବ ମିଳେନି କଚା ଆମ୍ବ କଚା ଆମ୍ବ କ ଛୋଟ ଛୋଟ ପିସ୍ କରିଦିଅନ୍ତି ବେଶି ନାହି କମ ଯେମିତି ଆମେ ଆ ଡାଲିରେ ଟମାଟୋ ପକାଉ ନା ସେମାନେ ସେମି ତି ଅ ଏମିତି କଞ୍ଚା ଆମ୍ୱ ପକାନ୍ତି। ସେଇଟା ବି ଗୋଟେ ଅଲଗା ଫ୍ଲେବର ଆସେ ଭଲଲାଗେ ଏମିତି ଫ୍ଲାଏ ଡାଲି ମାନଙ୍କ ପାଇଁ ହାଲୋ
ପଞ୍ଚାମ ପରେ ସେ ଯୋଉ ମ ମିଶ ତାରେ ଲଙ୍କାଗୁଣ୍ଡ ତାପରେ ତାପରେ ଯୋଉ ଥାଏ ସ ବିଟ୍ ନୁ ସବୁ ଦେଇକି ଏବେ ଖାଆନ୍ତି ନା କଞ୍ଚା ଆମ୍ବକୁ ସେଇଟା ଭଲ ଲାଗେ ସେଇଟା ବାହାରେ ବି ମିଲେ ବାକି ଏବେ ସବୁ ଆମ୍ବ ପାଚି ଗଲାଣି ତ ହଁ ମିଲୁନି ବାକି ଗଛ ମାନଙ୍କୁ ଥିବ ଛୋଟ ଛୋଟ ଆମ୍ବ ଆମ ଆମ ମୋ ଯୋଉ ଶାଶୁ ଘରେ ନା ଗୋଟେ ବଡ ତାମାନେ ବଡ ଗଛଟି ଅଛି ପାର ଆମ ଯୋଉ ଗେଟ ର ପୁରା ସେ ଆଗରୁ ନା ବହୁତ ଛୋଟ ଛୋଟ ଆମ୍ବ ମାନ ଏମ ବର୍ଷା ଟିକେ ପବନ ଟିକେ ହେଲେ ନା ତ ପଡିଯାଏ ତ ମା କଲ୍ କରିଥିଲେ। ତ କହୁଥିଲଥିଲେ ଆମ୍ବ ମାନେ ଆମ୍ବ ଏବେ ପଡୁଛି। ଛୋଟ ଛୋଟ ଆମ୍ବ ମୁଁ ଥରେ ଦିନେ ତା ମାନେ ପଖାଲ ସାଙ୍ଗେ ବାସି ପଖାଳ ଟେ ଖାଇଲି ଭଲ ଲାଗୁ ଠିକ ସେଇଟା କଶି କଶି ଆମ୍ବ ଥା ନା ବା ନା ବହୁତ ଦଉଛି ସେମିତି ଥରେ କହିଥିଲେ ବାକି ମାଉସୀ ଯୋଉ ଆସିଥିଲେ ନା ମାଉସୀ ଯୋଉ ଆସିଥିଲେ ସେ ବି ଦିଇଟା କଞ୍ଚା ଆମ୍ବ ଦେଇଛନ୍ତି ଆଚାର କରିବା ପାଇଁ ମାକୁ ହଁ ସେଟା ବି ଖାଇଲେ କ ବାକି ଆଚାର ଟା ନା ଆଚାର ତମେ ନା ମତେ ନା ଏମତି ସାଧା ଖାଇବା ପସନ୍ଦ କେତେବେଳେ କିନ୍ତୁ ଯୋଉ ଭାତରେ ଖାଆନ୍ତି ନା ଭାତରେ କି ଯାହାବି ରୁଟି ଚାହା ମତେ ସେଟା ପସନ୍ଦ ନାହିଁ କିନ୍ତୁ ମା କୁ ସେଟା ପସନ୍ଦ କିନ୍ତୁ ବାପା ଆଉ ବାପା ମୁଁ ନା ସାଧା ଏମିତି ଭଲ ଲାଗେ ସେ ମିଠା ଥାଏ ନା ତ ଆମେ ସାଧା ଖାଉ ତ ମା ମା କୁ କହିଲେ ମା ମା ସେଥିପାଇଁ କରନ୍ତିନି ଆମକୁ ବେଶୀ ପସନ୍ଦ ନାହିଁ। ତ ତାଙ୍କ ଏକା ପାଇଁ ସେମିତି ସେଥିପାଇ କରିହେବ ସେଟା କରନ୍ତିନି ସେଟା
ହଁ ମୋର ମା ହିମ ହିମ ମ ମା ବି ଆମ୍ବ ଆଚାର ତିଆରି କନ୍ତି ବହୁତ ଟେଷ୍ଟ ଲାଗେ ବହୁତ ତା ଆମ୍ବ ଆଚାର ଥରେ ଯଦି ଖାଇବେ ନା ଆଉ କାହା ଇଚ୍ଛା ଲାଗେନି ବହୁତ ଚେଷ୍ଟା ହୁଁ
ନା ନାଇଁ
ହାଲୋ ହଁ ମାମ ଏବେ ତାର ଦେହ ଖରାପ ପ୍ରାୟ ରହୁଛି ତ ସେ ଆଉ ଆଚାର ତିଆରି କରୁନି ପ୍ରାୟ ବାପା କିଣି ଆଣନ୍ତି।
ହଁ
ତ ସେ ଆମ୍ବ ଆଚର ବହୁତ ଟେଷ୍ଟ ମୋ ଶାଶୁକୁ ବି ଭଲ ଲାଗେ ମାଆର ଆମ୍ବ ଆଚାର
ହଉ ଠିକ ଅଛି ଆଜି ଆଜି ତାଙ୍କର ସ ଯୋଉ ଏକାଦଶୀ ନା ଆଜି ତ ଏ ବି ତାମାନେ କରନ୍ତି। ଏକାଶୀ ହଁ ଆଜି କରିଛନ୍ତି ତ ସେ ମା ସେଟା ପଚାର ଆସିଥିଲି ସେଚୁ ସଖାଲୁ ଆମେ ତ ସମସ୍ତେ ଇଟିଲି ଖାଇଲୁ ତ ଇଇଇଟା ଖାଇଲେ ଆପଣ କି? ଯୋଉ ଶୁଆଁ ଚାଉଳ ମା କରିଥିଲେ ଶୁଆ ଚାଉଳ ସଙ୍ଗେ ଦହି ତା ଡ ହଁ ଆଉ ହଁ ମିର୍ଚା ଏ ସବୁ କରିଲି ହଁ ହଁ ଚନ୍ଦ ବଲୁଣ ସବୁ କିଲେ ଖାଇଲେ ତାର ସାଙ୍ଗେ ସ କାଙ୍କୁଡି କାକୁଡି ରେ ବି ଟିକେ ଲୁଣ ଥିଲାଉ ତା ସେ ଆମ୍ବ ବାପା କାଟିଦେଲି।
ହଁ
ଏତିକି ଖାଇ ତ ମାଟା ପଚାରିବା ଆସିଲିକ କି ପରଟା ଖାଇବ ନା କଣ ଖାଇବ ଏଇ କ ମତେ କହୁଛନ୍ତି କି ହେଇଯିବ ଡାଇରେକ୍ଟ ମୁଁ ରାତିରେ ଖାଇବି ବୁଲି ଛନ୍
ହଁ ଉପାସ ରେ କଣ ହୁଏ କି ଥରେ ଖାଇଦେଲେ ଭଲ ହେଇଯାଏଉ ତାପରେ ରା ଡିସଟାନସ୍ ଖାଇଲେ ଭଲ ଲାଗେ।
ହୁଁ ହୁଁ ହୁଁଇ କ ଆଉ ରାତି ଏଇଠା ତ ଚଳିଯିବ ହଉ ଠିକ ଠିକ ଅଛି ସେ ମୋମ୍ ପୁଣି କଥା ଲାଗିବା ହଁ ହୁଁ ହୁଁ। ହ